ହ୍ୟାଲୋ।
ଜୟ ଜଗନ୍ନାଥ‌।
ଜୟ ଜଗନ୍ନାଥ। ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ।
ଭଵ ତୁମେ। କଣ କରୁଛନ୍ତି ଆଜ୍ଞା?
ମେଡିସିନ ଟିକେ ଖାଇବା ଦେହ ଖରାପେ‌।
କ ହେଇଛି ଦେହ?
ଦେହ ଟିକେ ଭଲ ଲାଗୁନିତ ନାଇଟ୍ ଡ୍ୟୁଟି କରିବି।
ଜବ୍ ଭଲରେ ଭଲରେ କରୁଚନ୍ତି।
ଆଜ୍ଞା।
ଭଗବାନଙ୍କ ଉପରେ ଆପଣଙ୍କର କେତେ ବିସ୍ୱାସ ଅଛି?
ବୋହୁତୁ, ଅନେକ, ବିଶ୍ୱାସ ଭରସା।
ବନ୍ଧୁ ଚାରି ଧାମରେ। ଚାରି ଧାମ ଭିତରୁ ଗୋଟିଏ ଧାମ ଅବସ୍ଥିତ ଆମ ମାନେ ଓଡିଶା ଭିତେରେ। ସେ ଧାମଟିକୁ ଆପଣ କେତେ ଥର ଯାଇଛନ୍ତି?
ପାଞ୍ଚ ଥରଆଉ ଛଅ ଥର ଯାଇଛି।
ଯୋଉଟା କୁହନ୍ତି କି ଆମର ପୁରୀ ଧାମ୍। ସେ ଚାରି ଧାମ ରୁ ଗୋଟେ ଧାମ ନୁହେଁ କି?
ହଁ।
ଧାମଟାକୁ କେତେ ଥର ଯାଇଚନ୍ତି ଆପଣ?
ଚାରି ପାଞ୍ଚ ଘର।
ପାଞ୍ଚ ଥର ଯାଇଚନ୍ତି। ଫାଷ୍ଟେ ଯୋଉ ଥରକ ଗଲେ କଣ ଚିନ୍ତା କରିକି ଆପଣ ଯାଇଛନ୍ତି। ଠାକୁରଙ୍କ ପାଖକୁ? କ ମନରେ ଗୋଟେ ଅପସୋସ ଥିବ ଯେ ମୁଁ ଠାକୁରଙ୍କୁ ଦେଖିଲେ ଏଇଆ କହିବି। କି ଏଇଆ ମାନେ ଠାକୁରଙ୍କୁ ଦେଖିକି ଏ କରେ ମାନେ ଏଇ ମୋର ମନର ଭାବ ଟା ଜଣେଇବି। କଣଟା ଗୋଟେ ରଖିଛନ୍ତି ମନରେ?
ଭଲ ବୁଦ୍ଧି ଦେଇକି, ଭଲ ଜ୍ଞାନ ଦେଇକି, ଭଲରେ ମୋ ପରିବାରକୁ ରଖନ୍ତୁ। ଏଟା ବି ଭଲ ଜବ୍ ଖଣ୍ଡେ ଦିଅନ୍ତୁ ବୋଲି ଭାବିବାକୁ ଯାଇଚି।
ତାହେଲେ ପୁରୀରେ ଆପଣଙ୍କୁ କେତେ ଖୁସି ଲାଗେ?
ହୁଁ?
ପୁରୀ ଗଲେ। ଠା ଜଗନ୍ନାଥଙ୍କୁ ଦେଖିଲେ ଆପଣଙ୍କୁ କେତେ ଖୁସି ଲାଗେ?
ବୋହୁତୁ ଖୁସି ଲାଗେ।
ଆପଣଙ୍କୁ। ଆପଣ କେବେ ଜଗନ୍ନାଥଙ୍କୁ ମାନେ ଡାଇରେକ୍ଟ ଫଣ୍ଡ ଟୁ ଫଣ୍ଡ ଦେଖିଚନ୍ତି?
ହଁ ବୋହୁତୁ ଥର ଦେଖିଚି।
ଯେତେଥର ଯାଇଚନ୍ତି ପୁରୀ ସେତେଥର ଦେଖିଛନ୍ତି ଜଗନ୍ନାଥଙ୍କୁ?
ନାଇଁ ଯେତେ ଥର ପାଞ୍ଚ ଛଅ ଥର ଯିବାର ମିନିୟମ ଚାରିଥର ଖଣ୍ଡେକି ତିନି ଥର ଦେଖୀଚି।
ଖୁସି ଲାଗେ ଦେଖିଲେ।
ହୁଁ।
ଆପଣ ଯୋଉ ପୁରୀ ଯାଇଚନ୍ତି ହେଲାକି ସେଠି ମାନେ ଭଗବାନଙ୍କର ମହାପ୍ରସାଦ ଖାଇଚନ୍ତି ନା ବାହାରୁ କଣ କିଣିକି ଖାଇଲେ?
ଅବଡା।
ଅବଡା। ନା ଠାକୁରଙ୍କ ମହାପ୍ରସାଦ ଖାଇଲେ।
ହୁଁ ମହାପ୍ରସାଦ ଅବଡା ମନ୍ଦିର ଭିତରୁ କିଣିକି ଖାଇଲୁ।
ଯୋଉ ଠାକୁରଙ୍କ ମହାପ୍ରସାଦ ହେଲା କି ଆପଣଙ୍କୁ ଭଲ ଲାଗେ ଖାଇବା ପାଇଁ ନା ବାହାରୁ କିଣିକି ଖାଇବାକୁ ଭଲ ଲାଗେ?
ମହାପ୍ରସାଦ ରେ ଯୋଉ ଟେଷ୍ଟ ଥାଏ ଯୋଉ ଆନନ୍ଦ ଥାଏ ବାହାରରେ ହେତୁ କିଛି ନଥାଏ ମହାପ୍ରସାଦ ଥରେ ପାଇଲେ ଜୀବନ ର ସାରାର ବିଶ୍ଵର ଯୋଉ କୁହନ୍ତିନି ଠାକୁରଙ୍କର ମହାପ୍ରସାଦ ତାଠୁ ଆଉ ଟେଷ୍ଟ ଜିନିଷ ହିଁ ଦୁନିଆରେ କିଛି ନାହିଁ।
ଭଗବାନଙ୍କର ଆଉ ଗୋଟେ ଲୀଳା ଅଛି। ଯେ ଛପନ ପୋଉଟି ଭୋଗ ପର ଡେ ମାନେ ଡେଲି ଗୋଟିଏ ଦିନରେ ହେଲା କି ଛପନ ପୋଉଟି ଭୋଗ ଲାଗେ। ତଥାପି ମାନେ ଭଗବାନଙ୍କ ଜାଗାକୁ ଗଲେ ସଟ ତଥାପି ସଟ ତ ସେଥିପାଇଁ ଯେତେବେଳେ ମୋର ଏତିକି ବିନମ୍ର ଅନୁମତି ଆପଣଙ୍କୁ ଯେତେବେଳେ ବି ଠାକୁରଙ୍କ ପାଖକୁ ପୁରୀ ଯାଉଛନ୍ତି। ଦୟାକରି। ସବୁବେଳେ ଚିନ୍ତା କରନ୍ତୁ ଯେ ମୁଁ କେମିତି ମହାପ୍ରସାଦ ଭଗବାନଙ୍କ ମହାପ୍ରସାଦ ପାଇବି। ଆମେ ତ ଡେଲି ପାଇ ପାରୁନାହାନ୍ତି ନା। ଆମେ କା ଭାଁ ଯଦି କୋଉ ଦିନ ଗଲେ ଭଗବାନଙ୍କ ପାଖକୁ ତ ଆମେ ମହାପ୍ରସାଦ ଖାଇକି ହିଁ ଆସିବା।
ହୁଁ।
ଆ କିଛି ନହେଲା ଆମେ ଆଜି କାଲି ପହର ଦିନ ଯୋଉ ଦିନ ବି ହେଲେ ବାହାରୁ କିଣିକି ଖାଇପାରୁଛନ୍ତି ହୋଟେଲରୁ। ତ ଆମେ ଆଉ ମହାପ୍ରସାଦ ପାଉଛନ୍ତି କି ପାଉନାହାନ୍ତି। ସେଟା ଆମେ ଭଗବାନଙ୍କ ପାଖକୁ ଗଲେ ଯେ ଏଇ ମହାପ୍ରସାଦ ଟି ଆମେ ଖାଇବା। ଏଇଟା ଆମ ମନର ଗୋଟେ ମାନେ ଆନ୍ତରିକତା ଇଏ। ହୁଁ।
ହୁଁ।
ଆପଣ ଆଉ କୋଉ କୋଉ ଜାଗା ଯାଇଛନ୍ତି?
ଓଡିଶା କପିଳାସ ମନ୍ଦିର ଶିବ ମନ୍ଦିର ଯାଇଛି। ମା ଘଟଗାଁ ତାରିଣୀ କେଉଁଝର ଯାଇଛି।
ଘଟଗାଁ ଯାଇଛନ୍ତି।
ହୁଁ ସମଲେଶ୍ଵର ଲଡୁ ବାବା ଯାଇଛି। ଆଉ ସାଇବାବା ଆମର ଢେଙ୍କାନାଳ ସାଇବାବା ଯାଇଚି ଦୋରନ୍ଦା।
ହୁଁ।
ଆଚ୍ଛା ଯୋଉ କପିଳା ଯୋଉ କପିଳାସ ଆପଣ ଗଲେ। ଯୋଉ ତେରଶହ ବାଉନ ପାହାଚ। ଠାକୁରଙ୍କ ପାଖକୁ ତେରଶହ ବାଉନ ପାହଚ ଚଢ଼ିକି ଯାଇଚନ୍ତି ନା ବାର ବାଙ୍କରେ ଯାଇଚନ୍ତି।
ଆମେ ଦର୍ଶନ କରିଗଲେ ବାରବାଙ୍କରେ ଯାଉ ଯଦି ପାଣି ବୋଲବମ୍ ଟାଇମରେ ପାଣି ଭାର ନେଇକି ଗଲା ଟାଇମ୍ ରେ ବା ବାରଶହ ତେପନ ପାଉଚରେ ଯାଉ।
ତେରଶହ ବାଉନ ପାହଚ ବାରଶହ ତେପନ ନୁହେଁ ତେରଶହ ବାଉନ ପାହଚ।
ହଁ। ହଁ।
ଆପଣ ବୋଲବମ୍ ଯାଆନ୍ତି?
ହୁଁ।
ବୋଲବମ୍ ର କଣ କେମିତି ତାର ପୂଜାଟା ଟିକେ କହିବେ କି?
ବୋଲବମ୍ ପୂଜା କଣ ଏଠି ତ ଆପଣ ଯିବେ ଖାଏ ମାନେ ପାଣି ଉଠେଇବେ ଯୋଉଠେ ସେଠି ତ ବ୍ରାହ୍ମଣ ଥାଆନ୍ତି ସେ ତାଙ୍କର ପୂଜା ଫୂଜା କରିବେ।
ହୁଁ।
ସେ ସବୁ ପୂଜା ଅର୍ଚ୍ଚନା କରିକିନା ଇଏ କରିକିନା ତମେ ସାତ ଘେରା ବୁଡିକିନା ପାଣି ଉଠେଇକି ସାତ ଘେରା ବୁଲିକିନା ମନ୍ଦିର ଚାରି ପଟ ମନ୍ଦିରକୁ ଅନେଇକି ପୂଜା କରିକିନା ପାଣି ବାର ଧରିକିନା ଖାଲି ପାଦରେ ଭଗବାନଙ୍କ ପାଖକୁ ଯିବେ ବାଟରେ ଯୋଉଠି ଆ ଆପଣ କିଛି କରିବେ ପରିସ୍ରା କରିବେ କି କିଛି ହୁଁ ଖାଇବି କି କିଛି ପାଣି ଫାଣି ପିଇବେ ତାହେଲେ ଆଉ ଥରେ ଗାଧେଇବାକୁ ପଡିବ ଗାଧେଇକି ପାଣି ଭାର ଫୁଣି ଧରିବେ।
ଆମେ ଆମେ ବି ଯାଉ ବୋଲବମ୍ ଆମେ ଯେତେବେଳେ ଯାଉ ଯେ ଫାଷ୍ଟ ଘରୁ ବାହାରିବୁ କାଉଡ଼ି ଧରିକି ଘରୁ ବାହାରିଲେ ଆମେ ଅରୁଆ ଅନ୍ନ କି ଯାହା ବି ହଉ କିଛି ଖାଇକି ଯାଇଥାଉ। ଗଲା ପରେ ସେଠି ନଦୀ କୂଳରେ ଆଡ଼ୁ ମାନେ କାଉଡ଼ିକି ଧୋଇକି ରଖୁ
ହୁଁ।
ତାପରେ ନୋଟା ଯୋଉ ପାଣି ଉଠେଇିବା ପାଇଁ ଯୋଉ ନୋଟା ନେଇଥିବୁ ତାକୁ ଧୋଇକି ରଖୁ। ପ୍ଲସ ନିଜେ ଗାଧେଇକି ଆସୁ। ଆସିଲା ପରେ ଏଁ ତାକୁ ସବୁ ଧୋଇ ଧୁଆକି ରଖିକି ଗାଧେଇକି ଆସିଥିବୁ ଫୁଣି ଯିବୁ। ଆଉ ଥରେ ବୁଡିକି ନା ଆଞ୍ଜୁଳାରେ ଯେତିକି ବାଲି ପଶିଲା ବାଲି ଆଣିକି ସେଠି ଗୋଟେ ଶି ଶିବିଲିଙ୍ଗ ସ୍ଥାପନ କରୁ ସେ ନଦୀ କୂଳରେ ଶିବଲିଙ୍ଗ ସ୍ଥାପନ କଲା ପରେ ତାପରେ ଏ ଯାଉ ଶିବଲିଙ୍ଗ ସ୍ଥାପନ କଲୁ ତାପରେ ଫୁଲ ଫୁଲ ଫୁଲ ଯାହାବି ନେଇଥିବୁ ଫୁଲ ବେଲପତ୍ର ଏ ଯାହା ବି ପୂଜାପୂଜି ମାନେ ସ୍ଥାପନା କଲା ପରେ ତାପରେ ନଅଟା ଧରିକି ଯାଉ। ଗାଧେଇବୁ ଏକାଥରେ ସାତ ଥର ବୁଡିକି। ପାଣି ଆଣିବେ, ପାଣି ଆଣିଲା ପରେ ସେଠି ପାଣି ସେ ଶିବ ଲିଙ୍ଗ ଯୋଉ ସ୍ଥାପନ କରିଥିବୁ ସେଇଠି ପାଣି ରଖିବୁ। ରଖିଲା ପରେ ସେଇ ଶିବ ଲିଙ୍ଗ କୁ ଆଗେ ପୂଜା କରୁ। ପୂଜା କଲା ପରେ ସବୁ ନୋଟା ମାନ ଯୋଉ ନୋଟା ମାନ ଥିବ, ଢାଳ ସେଥିରେ ସବୁ ଭୋଗରାଗ ସବୁ ଇଏ କରୁ। ଭୋଗରାଗ କଲା ପରେ ଲାଷ୍ଟକୁୁ ଗଞ୍ଜେଇ ବାବାଙ୍କର ତ ଗଞ୍ଜେଇ ହେଲା ପ୍ରିୟ।
ହଁ।
ସେ ଶିବ ଲିଙ୍ଗରେ ଗଞ୍ଜେଇ ଟିକେ ଦିଆ ହୁଏ। ପ୍ଲସ୍ ସବୁ ଢାଳମାନରେ ଯଉ ଠାକୁରଙ୍କ ପାଇଁ ପାଣି ଯିବ।
ସେ ଢାଳ ମାନଙ୍କରେ ଗଞ୍ଜେଇ ଟିକେ ଟିକେ ପଡ଼େ ପଡ଼ିଲା ପରେ ତାକୁ ପାନପତ୍ର ଗୁଆ ଦିଆହୁଏ ତାଭିତରେ। ଆଉ ଅରଖ ଫୁଲ ଦିଆହୁଏ ଦିଆହେଲା ପରେ ତାକୁ କଣ କରାହୁଏ ପଲିଥିିନ ସାହାଯ୍ୟରେ ତା ମୁହଁକୁ ବନ୍ଧା ବାନ୍ଧି ଦିଆଯାଏ। କାହିଁକି ନା ପାଣି ସେ ପାଣି ଟା ଅଲଗା। ୱନ୍ସ ଥରେ ଗଞ୍ଜେଇ ପଡିଲା ପରେ ଭୋଗ ପଡିଲା ପରେ ସେ ଠାକୁରଙ୍କର ପାଣି ହେଇଯାଏ। ତ ଆମେ ଯଦି ଖାଲି ସାଧା ଟା ନେଇକି ଯିବା ତ ଗୋଡ ଫୋଡରେ ପଡିବ ପାଣି। ସେଥିପାଇଁ ଆମେ ତାକୁ ବନ୍ଦ କରିଦବା ଯେ ଜରି ପଲିଥିନ୍ ବାନ୍ଧିକି ତା ମୁହଁ ବନ୍ଦ କରିଦବା କରିଦେଇକି ତାପରେ ନଡ଼ିଆ ଥୋଇକି ଆରାମସେ କାଉଟିରେ ବାନ୍ଧିବା। ବାନ୍ଧି ସାରିଲା ପରେ ତାପରେ ଯିବା ନଦୀ ଭିତରକୁ କାଉଡ଼ି ଧରିକି। ସାତଥର ବୁଡିବା ବୁଡିକି ଉଠିବା ଉଠିକି ବାବାଙ୍କ ନାଁ ଧରି ବାଟ ସାରା ଯିବା, ଯୋଉଠି ବି ବାଟରେ ଆମକୁ ଅସୁବିଧା ଲାଗିଲା କି ପରିସ୍ରା ଲାଗିଲା କି ଲା ଟିନ ଲାଗିଲା କି ଆମେ କୋଉଠି କଣ ଖାଇବା ହେଲା କିି ସେ ଜାଗାରେ ବାହୁଙ୍ଗିକୁ ମାଟି ଠାରୁ ଦୂରରେ ରଖିବାକୁ ପଡିବ। ହଁ ମା ମାଟିରେ ବାଉଙ୍ଗିକି ବଜେଇବା ନାହିଁ କାଉଡ଼ି କାଉଡ଼ିକି ମାଟିରେ ବାଜିବ ନାହିଁ। ମାଟି ଠାରୁ କିଛି ଦୂରରେ କାଉଡ଼ି ରହିବା ଦରକାର। କାଉଡି ରଖିଲେ ରଖିକି ତାପରେ ଆମ ନିତ୍ୟକର୍ମ ଯାହା ସାରିଲେ ଖାଇଲେ ପିଇଲେ ନିତ୍ୟ କ୍ରମ ଯା ଜା ସାରିଲେ। ଲୋକ ବି ଅଛନ୍ତି କାଉ ଡି ରଖି ଗଞ୍ଜେଇ ଟାଣନ୍ତି ଇଏ କରନ୍ତି ଯାହା ସବୁ ନି ନିତ୍ୟ କର୍ମ ବାବାଙ୍କର ଆମେ ଇଏ ସବୁ ସାରିଲେ ସାରିଲା ପରେ ପୁଣି ଗାଧୋଇଲେ କାଉଡ଼ି ଧଇଲେ ଚାଲିଲେ।
ଆଜ୍ଞା ଠିକ ଅଛ ଆଜ୍ଞା ଆଜ୍ଞା।
ଓକେ।
ଆପଣ ଯେମିତି କହିଲେ ସେମିତି ହିଁ ହୁଏ ଆମେ ବି ସେମିତି କରୁ।
ଥ୍ୟାଙ୍କୟୁ କୋଶ୍ଚିିନ୍ ଆନ୍ସର ଦେଇଥିବାରୁ ଥ୍ୟାଙ୍କ ୟୁ ଜୟ ଜଗନ୍ନାଥ୍।
ଜୟ ଜଗନ୍ନାଥ୍।